ହଁ
ହ୍ୟାଲୋ
ହଁ
ହଁ କଣ କରୁଛ।
ଏଇପ ତମେ ଫୋନ କଲ ଯା ମୁଁ ଝିଅକୁ ଶୋଇଦଉଥିଲି ତ। ଉଠେଇଲେନି ଆଉ କଥା ହେଇକି ଆସିବ ଆଉ।
ହଁ ଖାଇସାଇଲଣି।
ହଁ ଖାଇ ସାରିଲିଣି। ତ ମୁକୁ କଲ୍ କଲି ତମେ ତ ଉଠେଇଲାନି କହିଲି ନହେଲେ ଶୋଇ ଟେ ଯାଉଥିଲେ ଶୋଇ ପଡ଼ିଥାନ୍ତି।
ଓ ମୁଁ ଖାଇକି ଟିକେ ଯୋଉ ଧୋଇ ଧୋଇ ହଉଥିଲି ନା ସେଥିପାଇ।
ଓ ହୋ କଣ ଖାଇଲ?
ହ ଭାତ ଆଉ ଡାଲମା ହେଇଥିଲା ଆଉ ଆମ୍ବ ଖଟା ହେଇଥିଲା।
ହୁଁ।
ଆଉ ସାଗ ଭଜା।
ଆମର ବି ସେ ଭାତ, ଡାଲି ଦେଶୀ ହରଡ଼ ଡାଲି ଶାଗ ଭଜା, ପୋଟଳ ଭଜା ଆଉ ଦଳା ଦଳି ଆମ୍ବ ଆଉ ଆମ୍ବଟା ତ କମ୍ପଲସରୀ ଡେଲି ନା
ହୁଁ
ମୋତେ ଟିକେ ମିଠା ଆମ୍ବ ଭଲ ଲାଗେ ମିଠା ଯଦି ହେଇଥିବ ଖାଇବି ନହେ ଲ ସକାଳୁ ଗୋଡ ହରା ବିନ୍ଧା ହଉଛି ଭଲ ଲାଗୁନି ମୁଁ କହିଲି ଏ ସୋଇ ପଡିବି ଯେ ମୁ କହିଲି ନାଇ ଯାଏଁ ଲୁଗାରା ଆଣିକି ପଳେଇ ଆସେ ତାପରେ ଶୋଇବି ସେ ସାହସ ହଉନଥିଲା ଆସିବାକୁ ଛାତକୁ ଜ ଖରା ହଉଛି। ନାଇଁ ପଢିଥିବ ଏନା ଶୋଇ ପଡମି ନା- ଉଠିଲା ଆଳୁ ଦିଟା ତିନିଟା ହେବ। ମୁ କହିଲି ଜା ଆଗ ଲୁଗା ନ ହେଲେ ପଳେଇ ଆସେ। ଆଇଛି ଛାତୁ ଆଣ୍ଠେଇ ପେଟେଇକି
ହ
ଦିତାଲା ଉପୁରୁ ଚଢ଼ିକି ଆଇଲା ବେଳକୁ ଜୀବନ ପୁରା ଫାଏ ଫାଏଁ।
ହଁ ବା ଯୋଉ ଗରମ ପୁଣି ଯୋଉ ହଉଛି।
ହଁ ପା ଛାତ ଉପୁର ଶୁଖେଇ ନଥାନ୍ତି ଆଜି ପାଗଟା ଟିକିଏ ସକାଳୁ କାଁଳିୀଆ ଦେଲା ନା କହିଲି ଆଜି ଲୁଗାପଟା ବି ଅଧିକ ଆଉ ଯଦି ପାଗ କଣ ଦେଲାନି ଯଦି ନ ଶୁଖିବ ପୁଣି ବେଶୀ ହଇରାଣ।
ହୁଁ।
ଏଇ ଯାଇ ସୁକେଇଥିଲି ଆସିଚି ସକାଳେ ଛାତ ଉପରେ। ଯାଇ ଧରିିକି ପଳେଇ ଆସେ ଯାହା ଯେତିକି ଶୁଖିଥିବ ଶୁଖିଥିବ। ଆଉ ଯେତିକି ନ ଶୁଖିଯିବ ସେ ତଳେ ପକେଇଦେବି। ଶୁଖି ଯାଇଯିବି ସବୁ।
ହୁଁ।
ପାଦ ଆଡେ ପୋଡିଗଲାଣି ଜୋ ଜୋ ମୋ ଜୋ ତା ଆଣିବା ପାଇଁ ତାତି ଯାଉଛି। ତା ତମର ଖରା ହେଊଛି ନା?
ହଁ ଆମେ ଏ ତ ପ୍ରବଳ ଖରା ବାହାରକୁ ବାହାରି ହଉନି ଏତେ ଗରମ ଯେ
ଓ ହୋ ଏ ଟା ଗୋଟେ ବଡ଼ କାମ ସରିଗଲା। ଶୋଇକି ଉଠିଥାନ୍ତି କେତେବେଳେ ଆସିଥାନ୍ତି ଲୁଗା ପଟା ଆଡେ କଣ କରୁଥିଲ? ଆଉ, ମୁଁ ବି ଝାଳ ହେଇ ଗଲି ସାଙ୍ଗେ ସାଙ୍ଗେ।
ହଁ ବା ଟିକେ ବାହାରୁକୁ ବାହାରିଲା ମାନେ ଝାଳ ବହୁତ ଗରମ।
ହଁ।
ମାନେ କୁହ କଣ?
ହଁ ଘରେ ସବୁ ରହିକି ଫୋନ ଦେଖୁଛନ୍ତି କି ଟିଭିି ଦେଖୁଛନ୍ତି।
ଓ ଶୁଅନ୍ତିିନି ଟିକେ ଖରା ବେଳେ?
ଖରାବେଳେ ଯଦି ଶୋଇବେ ରାତି ବହୁତ ଲେଟ୍ ହେଇଯିବ ଶୋଇଲା ବେଳକୁ‌। ସେଥିପାଇଁ କିଏ ଶୁଅନ୍ତିନି ଘର ଭିତରେ ପଶିକି କିଏ ଫୋନ ଦେଖିବ କିଏ ଟିଭି ଏମିତି ଆଉ।
ଅ ହ।
ଯଦି ଶୋଇପଡେ ରାତି ବାରଟା ଗୋଟେ ହେଇଯିବ ଶୋଇଲା ବେଳକୁ
ନା ମର ମୁଁ ଶୋଇ ପଡେ। ଦି ତିନି ଘଣ୍ଟା ଶୋଇ ପଡିିବି ପୁଣି ରାତି ହେଲେ ବି ସେଇ ସାଢ଼େ ଦଶଟା ଏଗାରଟା ଭିତରେ ଶୋଇବି। ଆଜି ସୋଉ ସୋଉ ବାରଟା ବାଜିବ ଆଜିଠୁ ଆଜିଠୁ ଆଙ୍କର ବି ସିଫ୍ଟି ଇଏ ତାଙ୍କର ସାଢ଼େ ବାରଟାରେ ଗଲେ ଏଗାରଟା ବେଳେ ସାଢ଼େ ଏଗାରଟାରେ ଏଗାରଟା ପନ୍ଦରରେ ଘରେ ପହଞ୍ଚିବେ ସିଏ ଆସିବେ ଖାଇବେ ଧୋଇ ହେବେ ଖାଇ ପିଇ କି ଶୋଇଲା ବେଳକୁ ବାରଟା। ଏଇନା ଆଠ ଦିନି ବାରଟାରେ ବେଳକୁ ଶୋଇବୁ। ସେଟା ଶଇଲା
ହୁଁ।
ଯା ନା ରୋଷେଇ ସରିଲା ରୋଷେଇ ସାରିକି ଖାଇ ପିଇକି ତାଙ୍କୁ ବାଟି ବୁଟାକି ଦେଇକି ଆସିକି ଫୋନ କଲି। ମୁଁ କହିଲି ଆଗେ ଯାଏ ଝିଅଟାକୁ ଆଗେ ସୋଇ ଦିଏ ତାପରେ ଫୋନ କରିବି। ଏବେ ଯଦି ନ ଉଠେଇଲେ ଜଷ୍ଟ ମୋ ଆଖି ଛାଇ ନିଦ୍ରା ମାଡି ଆସୁଥିଲା ତମେ ଫୋନ କଲ, ମୁଁ ଏଇନା ଉଠେଇଲେ କିଛି ଶୁଭିବ ନାହିଁ ଆଉ ଏକାଥରେ ଯାଏ ଏ ଉପରକୁ କଥା ହେଇକି ପଳେଇ ଆସିବି ଆଉ,
ହୁଁ। ଏବେ କରିଥିଲ ଯୋଉ ଖାଇକି ଧୋଇ ହୋଉଥିଲି।
ହଁ। ଗରମ ବି ଭାରି ଜୋର ହଉଛି ନା ଉପରେ ମଣିଷ ପଚିଯିବ। ଫ୍ୟାନ ପୁରା ତ ତଳେ? ହେଲେ ଉପର ଘର ଟା ନିଆଁ ଉପର ଘର ଯୋଉ ମାନଙ୍କର ବି ଥିବ ସେମାନେ ଏସି ଲଗେଇକି ହିଁ ରହିଥିବେ।
ହଁ ଆମର ତ ଆମ ତୋ ଉପରେ ଲଗେଇ ଦେଇଛୁ ଏସି, ଆମ ତୋ ଉପର ମମି ବାପା ରହୁଛନ୍ତି ତଳେ। ଆଉ ଦାଦା ଖୁୁଡ଼ି ରହୁଛନ୍ତି ଉପରେ, ଆଉ ଗୋଟେ ରୁମ୍ ଫାଙ୍କା ଅଛି, ଆମେ ମୁଁ କେତେବେଳେ କେମିତି ଶୁଏ ଆଉ, ନହେଲେ ଆମ ଉପର ଘରେ ଏସି ଲାଗିଛି।
ଅପର ଘର ଶୋଇ ହବନିଁ ବିନା ଆସିରେ ଶୋଇ ହବନିଁ, କାହିଁକିନି ଏଟା ଖରା ଦିନରେ କେହି ଶୋଇପାରିବେନି ଉପରେ କାହିଁକିନା ସବୁ ଖରାଟା ଉପର ଘରେ ବାଜିବ।
ହୁଁ ଉଁ।
ଆ ତଳ ଘର ଯୋଉ ମାନଙ୍କର ତାଙ୍କର ବିନା ଏସି କଣ ଷ୍ଟାଣ୍ଡ ବିନା ଷ୍ଟାଣ୍ଡ ବି ସେ ଶୋଇ ପଡିବେ ଆମର ଏଇ ଷ୍ଟାଣ୍ଡ ଫ୍ୟାନ୍ ସେମିତି ଥୁଆ ହେଇଛି ରହି ରହି ରହି ରହି ଜାମ୍ ହେଇଯାଇଥିଲା ମଝିରେ ବୋଲି, ତାକୁ ପୁଣି ନେଇକି ତଳେ ଟିକେ ମଝିରେ ମଝିରେ ଏମିତି ବୁଲେଇ ଦିଏ, ପୁଣି ଆଣିକି ରଖିଦିଏ।
ତୁମେ କଣ ଉପର ଘରେ ଘରେ ରହୁଛ?
ଉପର ଘରେ ଆମର ମଣିଷ କେହି ନାହାନ୍ତି ଖାଲି ଟା ମୋ ରୁମ ହଉଛି ଉପରେ। ମୋ ରୁମ୍ ଉପରେ ମୋର ଜିନିଷ ପତ୍ର ବି ସବୁ ଖଟ, ଡ୍ରେସିଂ ଟେବୁଲ, ଆଲଣା ଗୋଡରେଜ୍ ଯେ ସବୁ ଥିଲା ବି ଉପରେ, ତଳ ଘର ତ ଏବେ ଦି ମାସ ଖଣ୍ଡ ହବ ତଳ ଟାଇଲ ପକେଇଦେଲେ। ଟାଇଲି ଯେମିତି ପକେଇଦେଲେ ବାପା ବି ଘରେ ରହୁନାହାନ୍ତି, ବୋଉ ଏକା। ବୋଉଙ୍କର ଗୋଟେ ରୁମ୍ ହେଲା, ଆମର ଗୋଟେ ରୁମ୍ ଆମର ଗୋଟେ ରୁମ୍ ମାନେ ଆଙ୍କର ସିଫ୍ଟ ନା। ଏଇ ରାତି ଚାରିଟାରେ ଯିବେ, ଉଠିବାକୁ ବଢ଼ିିବରୁଛି କିଚେନ୍ ଟା ଆମର ତଳେ ଧୋଇ ଧୁଆଇକି ତାଙ୍କ ପାଇଁ କଣ୍ ଟିକେ କରିକି ଦେଲା ବେଳକୁ ଝିଅ ଟା ଏକାଶୋଇଥିବ ନା ଡରିବ ଏକାଠିଆ ସେ ତାପରେ ଉଠିବ।
ଥିଲା, ସେଇଟା ନେଇ ଗଲୁ ତଳୁକୁ, ସେଇ ତଳ ଘର ଉପରଟା ନେଇ ସବୁ ଉପର ଘରେ ରଖିଦେଲୁ କି? ଏଇଟା ହେଲା ସିଙ୍ଗଲ ଦି ଜଣ କୁ ଠିକ ହବ, ତିନି ଜଣ ହେଲା ବେଳକୁ ଟିକେ ଜାଗା ହବ। ସେଥିପାଇଁ ଏଟା ନେଇ ଆସିଲୁ ଉପର ଘରକୁ, ମୋ ଖଟଟା ଯୋଉଟା ପଡିଥିଲା, କେଇ ତ ଶୁଆସୁଇ କଲେନି ଖାଲଟା ରେ କାଇଁ ଏଠି ପଡ଼ିକି ରହିବ ନେଇ ତଳ ରୁମକୁ ନେଇଯାଇଛି ସେ ଖଟ ଟା ଆଉ।
ହଁ ଅ।
ଆଉ ସବୁ ଜିନିଷ ପତ୍ର ଏଠି ଅଛି ହେଠି ଯେହେଟା ଟିକେ ଛୋଟ ଛୋଟ ରୁମ ଗୁରା ତ।
ହୁଁ ଉଁ।
ସବୁ ଯାକ। ହେଇଥିପାଇଁ ଖାଲି ଖଟା ପକେଇ ଦେଇଛୁ, ଆଉ ସବୁ ଜିନିଷ ପତ୍ର ମୋର ସବୁ ଏଠି ଅଛି, ଆଲାଣା, ଡ୍ରେସିଂ ଟେବୁଲ୍, ଖଟ ନାଁ ଯେଉଁ ଗଡ୍ରେଜ୍। ସବୁ ଉପରେ ଲାଟିନ୍ ବାଥ୍ରୁମ୍ ଥୁମ୍ ବି ଅପରେ ଠାକୁର ଘର ବି ଉପରେ, କିଚେନ୍ ଟା ଯଦି ଉପ ଉପରେ କରିଦେଇଥାନ୍ତେ ଭଲ ହେଇଥାନ୍ତା, ଆଉ ତଳକୁ ଯିବାକୁ ପଡିନଥାନ୍ତା। ଖାଲି ତଳ ଉପର ହଉଚି। ତାପରେ ଦି ପୁଅ ଦିଟା ପୁଅ ଯାହା ରହିଥିବ କିଚେନ୍ ଉପର କରିବାକୁ ପଡ଼ିଥାନ୍ତା। କେତେ ତଳ ଉପର ତାପରେ ବି ହବୁ। ନହେଲେ ବି କିଚେନ୍ ରେ ଯଦି ତଳେ ବି ଥିବ ରୋଷେଇବାସ କଲୁ ଯାହେଲେ ତତେ ଉପରକୁ ପଡ଼େ ଆସ ଥିବାକୁ ପଡ଼ିଥାନ୍ତା ଆଉ ସବୁ କ କାରବାର କଲୁ ତଳେ ଆଉ ଏକାଠି ଆସିମିନି ଆଉ ଉପରକୁ ଶୋଇବା ପାଇଁ ଇଏ ହେଇ ପଳେଇଲେ ତାଙ୍କର ଡ୍ୟୁଟି ମା ଝିଅ ଆମେ ଉପରେ ଆସିକି କଣ ବାମ୍ପ କରିବୁ ଏ ଗରମ ହଉଚି ସେଇଥିପାଇଁ ସିଏ ତଳେ ଶୋଇଲୁ ତ ଶୋଇଲୁ ଶୋଇଲୁ ଆଉ ବନ୍ଧୁବାନ୍ଧବ ଯେତେବେଳେ ଆସନ୍ତି। ଆସୁ ଭାରି ଉପର ଘରକୁ। ନହେଲେ ତାଙ୍କୁ ପଠେଇଦେଉ ଉପରକୁ, ନହେଲେ ଆମେ ଆସିବୁ ବାଧ୍ୟ ହେଇକି ଉପରକୁ ଆଉ। କିିଏ ହେଟି ଗରମରେ ପଚିବ ଓପରେ ନା ଉପର ଘର ଟା କିନ୍ତୁ ଦିଟା ରୁମ୍ ଯେତିକି ବନା ହେଇଚି ଜି ଉପର ଘରଟା ସେତିକି ପୁରା ବଡ଼ ରୁମ୍ ଟେ। ବହୁତ ଜଣ ମାନେ ଗୋଟେ ହଲ୍ ଟାଇପର ଗୋଟେ ରୁମ୍ ଟା ପୁରା ବଡ଼ ରୁମ୍ ଟେ। ଦିଟାଙ୍କ ରୁମ୍ ମିଶିକି ଯେ ଏତିକି ଏଟା ସେତିକି ପୁରା କରାହେଇଛି ରୁମ୍ ଟା। ହେଲେ କଣ ହବ ହୁଁ ଇଚ୍ଛା ହଉନି ଉପର ଘରକୁ ଆସିକି ଶୋଇବା ପାଇଁ। ସେଇଥିପାଇଁ ଝିଅ ଟା ଟିକେ ବଡ଼ ହେଇଗଲେ କିଛି ନହେଲେ ଆସିବୁ କି ଶୋଇବୁ କି କଣ କରିବୁ। ମୋର ଘରେ ବାପା ରୁହନ୍ତି କି ବାପା ବୋଉ ତାଙ୍କର ତାଙ୍କୁ ଏକାଟିଆ ଛାଡ଼ିକି ଆସିକି ଉପରେ ଶୋଇଲା ବେଳକୁ ଭଲ ଲାଗିଲାନି ତାପରେ ତାଙ୍କ ଦେହ ଟିକେ ଖରାପ ରାତି ବିକାଳି ଭଲ ମନ୍ଦ ମାନେ ସୋଇଲେ ଆଉ ସୁବିବକି ତାପରେ ତାଙ୍କର ଫୋନ୍ ନାହିଁ ନା ସେଇ ଫୋନ୍ ଟା ଯେତେଳେ ଯାହାକୁ ଫୋନ୍ କରନ୍ତି ଏ ଇତିରୁ ହିଁ କରନ୍ତି ମୋ ଫୋନ୍ ରେ। ଆଉ ସେଇଥିପାଇଁ ହେରା ଉପର ଘରକୁ ଆସୁନା ଏଇ ହଁ ଗାଧେଇ ପଡ଼େ ଗାଧେଇ ପଡ଼ିକି ଠାକୁର ହୁଁ ଗାଧୋଇ ବାକୁ ଆସେ ଗାଧୋଇ ପଡ଼ିକି ଠାକୁର ପୂଜା କରିଦିଏ। ଖରକା ଖରୁକି କରିକି ସଫାସତୁରା କରି ପୁଣି ଯଦି କାମ ପଡ଼ିଲା ଚାଉଳ ଅରା ଆମେ ଆଉ ତଳେ ରଖୁନୁ। ପୋକ ଲାଗି ଯାଇ ଥଣ୍ଡାକୁ ସେଥିପାଇଁ ଓପରେ ସବୁ ଅଛି। କେତେବେଳେ ଯାହା ଦରକାର ହେଲା ଆସିକି ନିଏ ପୁଣି ପଳୁଏ ଏଇଆ ଆଉ। ନହେଲେ ଉପରେ କଣ କାରବାର କରାବାର ନାହି। ଖାଲି ବନା ହେଇଚି ଯାହା ନହେଲେ ସେତିକି ଆଉ ନହେଲେ
ହଁ। ଶୀତ ଦିନ ପାଇଁ ଭଲ ଉପର ଘର ଗରମ ଦିନେ ପୁରା ପଚିଯିବୁ।
ହଁ ପରା। ଆଜି ତ ଦେବସ୍ଥାନ ପୂର୍ଣ୍ଣିମା ରଥଯାତ୍ରା ତ ଏଇ ଷୋଳରେ ନାଁ କଣ। ତ
ଆଜି ସବୁ ତ ଅଧିକାଂଶ ପୁରୀ ଯାଉଛନ୍ତି।
ଆଜି ଯିଏ ଜିବ ସିଏ ପହଞ୍ଚି ଯିବ।
ହଁ ପା ଯୋଉ ଗରମ। ବହୁତ ଲୋକ ଏମିତିରେ ତ ବହୁତ ଲୋକ ଆଜି ତ ଛାଡ଼ ବହୁତ
ଦେଖୋଉ ଥାଏ ଏଇ ରଥଯାତ୍ରା ରେ ଏଇ ଯୋଉ ଗୋଟେ ଚ୍ୟାନେଲ୍ ଛାଡ଼ିନେଇ ନା ଖାଲି ଠାକୁରଙ୍କ ଚ୍ୟାନେଲ ଦଉଚି ଯୋଉ ଜଗନ୍ନାଥ ସେ ଚ୍ୟାନେଲ ନା ଜଗନ୍ନାଥ ଚ୍ୟାନେଲ। ଜଗନ୍ନାଥ ଚ୍ୟାନେଲ ଜୟ ଜଗନ୍ନାଥ ଚ୍ୟାନେଲ୍ ଯୋଉ କାଳୁ ଲଗା ହେଇଥିଲା ସେ ସେଇଟା ଦେଖାଉଥିଲା ଆଜି ସବୁ ସେଠିକେ ଲାଇଭ୍ ଦେଖାଉଥିଲା।
ହୁଁ
ହଉ ହଉ ତାହେଲେ ହ ଶୋଇପଡ଼ ନିଜ ମୋବାଇଲ ଦେଖ ମୁଁ ରଖୁଛି ଆଁ
ହଉ ତାହେଲେ
ହଁ